ହଁ।
ହ୍ୟାଲୋ।
ହଁ ମା କୁହ?
କଣ କରୁଛନ୍ତି ମୁଁ ଏଇ ବସିଥିଲି ତମେ କଣ କରୁଥିଲ?
ମୁଁ ଏଇଠି ଟିକେ ଗଡ଼ପଡ଼ ହଉଛି ଆଉ
ଖାଇସାଇଲେଣିି।
ହଁ ହଁ ଖାଇବା ପିଇବା ଦିଇଟା ବେଳୁ ସରିଗଲାଣି।
ହଁ କଣ ଖାଇଲେ?
ଆଜି ଭାତ ମୁଗ ଡାଲି ପୋଟଳ ଆଳୁ ଭଜା। ବାଇଗଣ ବିଲାତି ସନ୍ତୁଳା ଆଳୁ ଭର୍ତ୍ତା ବଡିଚୁରା। ଆମ୍ବ।
ଆଚ୍ଛା।
ଆଉ ତମର ସବୁ ଖାଅପିଅ ସରିଗଲାଣି?
ଆଜ୍ଞା।
ଆଉ ଦେହ ଖରାପ ଥିଲା ଭଲ ହେଇଗଲାଣି ତ?
ହଁ ଏଇ ଟିକେ ଥଣ୍ଡା ହେଇଯାଇଛି ଖାଲି ଆଉ।
ଆଉ କଣ ଆଜି ରୋଷେଇ ହେଇଥିଲା?
ମୁଇଁଇ କରିଥିଲି ଭାତ କରିଥିଲି, ଡାଲି କରିଥିଲି ଆଉ ଏଇ ଆଳୁ ଭର୍ତା କରିଥିଲି, ପାମ୍ପଡ଼ ଥିଲା।
ଯା ଭଲ।
ଭେଣ୍ଡି ଆଳୁ ତରକାରୀ କରିଥିଲି ଆଉ
ଭେଣ୍ଡି ଆଳୁ ତରକାରୀରେ କଣ ମସଲା ଦେଲ?
ଏଇ ଯୋଉ ସୋରିଷ।
ହୁଁ।
ହୁଁ।
ଆଉ ସମସ୍ତେ ଖାଇସାରିଲେଣି?
ଆଜ୍ଞା ସମସ୍ତେ ଖାଇସାରିଲେଣି।
ଆଉ ପାଗ କେମିତି ବା?
ପାଗ ସେମିତି ଖରା ଟିକେ କରୁଛି ପୁଣି ଅନ୍ଧାର କରି ଆସୁଛି ପୁଣି ଖରା ହେଇଯାଉଛି ବର୍ଷା ତ ନହିଁ ଆଜି କାଲି ହେଇଥିଲା ବର୍ଷା, କାଲି ପର ଦିନ ହେଇଥିଲା ଆଜି ହେଇନାହିଁ ତ। ସେଆଡେ ବର୍ଷା ହଉଛି?
ଆମର ସକାଳୁ ଝିପ ଝିପ ହଉଛି କିନ୍ତୁ ଖରା ଆଉନିଁ ଅନ୍ଧାରିଆ କରିକି ରଖିଛି।
ହଁ ଗରମ ଟିକେ କମିଲାନି ନା ସେମତି ଅଛି ଗରମ?
ଏମତି ଗୁଳି ଗୁଳି ହଉଛି ଆଉ ତାପମାତ୍ରା କମ ଅଛି କିନ୍ତୁ ଗୁଳି ଗୁଳିଟା ହଉଛି।
ହୁଁ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ଭଲ ଅଛନ୍ତି। ଆଉ
ସବୁ ଭଲ ଅଛି ଆଉ।
ଆଉ କଣ କୁହ? ମା କଣ କରୁଛନ୍ତି?
ନାହାନ୍ତି ମାମୁଁ ଘରକୁ ଯାଇଛନ୍ତି।
ଆଚ୍ଛା ଆଚ୍ଛା ସେଇଥିପାଇଁ ତମେ ରୋଷେଇ କରିଛ ଆଉ।
ଆଜ୍ଞା।
କୋଉ ଦିନ ଠାରୁ ଗଲେଣି?
ସେ ଗଲେ କାଲି।
ରହିବେ ଏ ଖଣ ଦି ଚାରି ଦିନ ଆଁ?
ହଁ ଦି ଚାରି ଦିନ ରହିବେ ଏବେ।
ମାମୁଁ ଘର ଟା କୋଉଠି?
ଆ ମାମୁଁ ଘର ଟା ଏଇ ବା ଇଏ କଣ କୁହନ୍ତି ସେଟା ଚଣ୍ଡିଖୋଲ। ଚଣ୍ଡିଗଡ଼ ଭିତରକୁ ଯୋଉ ଗାଁ ରହୁଛି ସୁଙ୍ଗୁଡା ସେଇଆଡେ।
ଆଚ୍ଛା।
ହୁଁ ଆଜ୍ଞା। ଆଉ ଆପଣଙ୍କ ଘର ଟା କୋଉଠି?
ଆମ ଘର ଟା ଭଦ୍ରକ।
ଆଛା ଭଦ୍ରକ, ହୁଁ।
ଆଉ ବାପା ଅଛନ୍ତି ନା ଘରେ।
ଆଜ୍ଞା ବାପା ଅଛନ୍ତି।
ବାପାଙ୍କର ତମର ରହିଛ ନା କଣ?
ହଁ ଭଉଣୀ ଅଛି ମୁଁ ଅଛିୋ ବାପା ବି ଅଛନ୍ତି।
ହଁ। ଆ ପରିବା ପତ୍ର ସବୁ ବାଡିର କିଛି ଲଗେଇଛ ନା କିଣା କିିଣି କରଦେଇଛ।
ନା ସବୁ କିଣା କିିଣି ବାଡିରେ କିଛି ନାହିଁ ସବୁ କିଣିକି ଆଣୁଛନ୍ତି ବାହାରୁ ଆଉ
ଆଉ ଚାଉଲ କିଣ ନା ତମର ହଉଛି ଚାଷ କର।
ନା ଚାଷ ତ କରୁନା ସେଇ ଚାଉଳ କିଣୁ ତାପରେ ଏ ଯୋଉ ଇଏ ରାସନ ଚାଉଳ ମିଳେ ତ ଆଉ।
ଆଚ୍ଛା
ଆଗରୁ ଜେଜେ ଘରିଆ ଥିଲା ବେଳେ ପରିବା ପରିବା ଲଗାନ୍ତି ଚାଉଳ ସଫଳହୁଏ ଏବେ ଆଉ କେହି କରୁନାହାନ୍ତି ବାପା ଏକୁଟିଏ କୁଆଡେ କରିବେ। ସେଥି ପାଇଁ ସବୁ ଚାଷ ବାସ କରୁନାହାନ୍ତି ଆଉ।
ଆଉ
ଆପଣଙ୍କର କଣ ଚାଷ ବାସ ହୁଏ ନା କଣ ପନିପରିବା କିଛି?
ଆମର ବାଡ଼ିରେ ତ ସବୁବେଳେ ବାହାରେ ପରିବା। ମୂଲିଆ ଲଗେଇକି କରୁ ଆଉ।
ହଁ
ବାଇଗଣ, ଭେଣ୍ଡି, କଲରା, ଜହ୍ନି ମାରିଷ, ପୋଇ, ବୋଇତାଳୁ କଖାରୁ, ନାଉ, କଦଳୀ, ଅମୃତଭଣ୍ଡା ଆମର ସବୁ ବାଡ଼ିରେ।
ଭଲ ବାଡିର ଭଲ ବାହାରୁ ଅଣିଲା ବେଳକୁ ସାର ଦିଆ ହାଇବ୍ରିଡ ସବୁ ଏତ ବାହାର ଖାଇ ଖାଇ ତଇ
ଆମର ସବୁବେଳେ କିଛି ନା କିଛି ଆମର ବାଡ଼ିରୁ କିଛି ସୁଜୁନା ଶାଗ ଆମର ସବୁ ବାଡ଼ିର ବାହାରେ
ହୁ
ଆପ ଆଉ କଣ କରୁଛନ୍ତି?
ନା ଏଇଠି ଖାଇ ପିଇକିି ଶୋଇଥିଲୁ ଟିକେ ଆଉ।
ହଁ
ହ ନ
ଆଉ ପଢାପଢି କରୁଛନ୍ତି ନା ମାମା ତ ମାମୁଁ ଘରକୁ ଯାଇଛନ୍ତି କେତେ ରାତି ଏଥିରେ ପଡ଼ୁଛନ୍ତି ନା ଫାଙ୍କାଟା।
ହଁ ସେ ରାତିରେ ଫାଙ୍କା ଟାଇମରେ ପଢା ପଢି କରୁଛି ଆଉ। ଦିନରେ ଏଡେ କାମ ଧନ୍ଦା ରେ ରହିଲା ବେଳକୁ
ଆଉ ସେ ଯୋଉ ଭଉଣୀଟା ଅଛନ୍ତି ସାନ ଭଉଣୀ ନା ବଡ଼ ଭଉଣୀ?
ନା ନା ସାନ ମୁଁ ବଡ ଆଉରି ଅଛି ମୋ ତଳେ। ଆଜ୍ଞା
ଏତେ ଛୋଟ ପିଲା ଟା କଣ କରିବ।
ହଁ ସେ ପଢୁଛି କଲେଜ ରେ ପଢୁଛି ପ୍ଲସ୍ ଥ୍ରୀ କରୁଛି।
ଆଚ୍ଛା
ହୁ
ଆଉ ମାମୁଁ ଘରେ ସବୁ କିଏ କିଏ ଅଛନ୍ତି?
ମାମୁଁ ଘରେ ଅଛନ୍ତି ଅ ଅଜା ଅଛନ୍ତି। ଆଈ ଅଛନ୍ତି ମାମୁଁ ଅଛନ୍ତି ମାଇଁ ମାନ ଅଛନ୍ତି ସମସ୍ତେ ଅଛନ୍ତି।
ଆଉ ସବୁ ଆଉ ସବୁ
ଆଜ୍ଞା।
ମାଉସୀ ମାଉସୀ ଘର କୁ ଯାଅ ନା କେବେ?
ହଁ ମାଉସୀ ଘରକୁ ସେମିତି କେବେ କେମିତି ପର୍ବପର୍ବାଣୀ ହେଲେ ଟିକେ ଯାଉ ନହେଲେ ନାହିଁ ଆଉ। ଉଁ। ପଢା ଲୋକ ପଢା ପିଲା ଗୁଡା ଆଉ କୁଆଡେ ଯିବେ ସ୍କୁଲ ସ୍କୁଲ୍ କଲେଜ ଇଆଡେ ସିଆଡେ ରହିଲା ଳକୁ। ସେଇ ପର୍ବପର୍ବାଣିରେ କେତେବେଳେ ଟିକେ ହେଲେ ବୁଲିବାକୁ ପଳଉଛୁ।
ହୁଁ ଛୋଟ ବେଳୁ କିଏ ଇଚ୍ଛା ଆଗ୍ରହ ଇଛା ହେବା ଟିକେ ଥାଏ ତାପରେ ଆଉ
ହଁ ବଡ ହେଇଗଲା ପରେ ଆଉ ଏତେଟା ଇଚ୍ଛା ନଥାଏ। ଛୋଟ ଥିଲା ବେଳେ ଯାଆନ୍ତି ବଡ ହେଇନା ହଁ। ଛୋଟ ବେଳେ କଣ ସମସ୍ତେ ସେ ଆସନ୍ତି ମାମୁଁ ଘରକୁ ସାଙ୍ଗ ହେଇକି ଖେଳା ବୁଲାରେ ପାଇଁ ଏକ ଖୁସି ଲାଗେ ଯିବାକୁ। ଓ ବଡ ହେଇଗଲେ ସମସ୍ତେ କିଏ କୁଆଡେ ଚା କିରି ଭଲ ମନ୍ଦରେ ପଡାନ୍ତି ଆଉ ଏକୁଟିଆ ଯାଇକି କଉଁଠି କରିବ। ଏବେ ଇଚ୍ଛା ହୁଏନେ ଯିବା କୁ।
ହଁ ପଢାପଢିରେ ମନ ଦେଇଦେଲେନି ଇଚ୍ଛା ହୁଏନି ଯିବା ପାଇଁ କୁଆଡେ।
ହଁ ତାପରେ ପଢା ପଢି ଆସିଲା ବେଳକୁ ଆଉ କେ ବୁଲିବାକୁ କାଇହିଁ ସେଇ ଛୁଟି ହେଲେ ଟି କିଏ ଗଲେ ହେଲା ନହେଲେ ନାଇଁ ଆଉ। ଆପଣଙ୍କର କେତେଟା ପୁଅ ଝିଅ।
ଆମର ଦିଇଟା ଝିଅ ପୁଅ ନାହିଁ।
ହୁଁ ପଢୁଛନ୍ତି ନା କଣ ଦିନ ଜଣଙ୍କ।
ବଡଟା ବିଏ ପାସ୍ କଲା ଏଥର ଏଫ ଏମ୍ କଲେଜରେ। ଭଲେଶର। ପିଜି କରିବ ପୁରୀରେ। ଆଉ ସାନଟା ଏଥର ଟେନ୍ଥ କ୍ଲାସ ଏକ୍ଜାମ ଦେଇଥିଲା। ଆଉ ତାର ଏଇ ପ୍ଲସ ଟୁ ଟା ଏଇ ପାଖ ଖ କଲେଜର କେଉଁଠି କରିମୁ ଯେହେତୁ ସେ ତ ଗୋଟେ ପେସେଣ୍ଟ ନା। ଆଉ। ଆଉ ସେ କୋଉ ମେସ୍ ହଷ୍ଟେଲର ରହି ପାରିବନି। ତାକୁ ନବା ଆଣିବା କରିମୁ ଆଉ।
ହଁ ପାଖରେ ବି ତ ଅଛି ଏନ୍ ସି କଲେଜ ଅଛି। ନିୟୁ କଲେଜ ଉଡ଼ା ଭଲ କଲେଜ ଅଛି ପ୍ଲସ୍‌ ଟୁ ପାଇଁ।
ହୁଁ। ଆଉ।
ଆଉ ରଜରେ ସବୁ କୁଆଡେ ଯାଇଥିଲ ବୁଲାବୁଲି କରିବା ପାଇଁ।
ରଜରେ ତ ମୋ ଗୋଡ ଭାଙ୍ଗି ଯାଇଥିଲା ପିଲାମାନେ ବି କୁଆଡେ ଯାଇ ପାରନାହାନ୍ତି କି ମୁଁ। କୁଆଡେ ଯାଇନି।
ଆଚ୍ଛା କେମିତ୍ ପଡି ଯାଇଥିଲେ ନା କଣ।
ଗୁଡଟା ପ୍ଲାଷ୍ଟର ହେଇଥିଲା ତ ସେଥିପାଇଁ ଚଲାବୁଲା କରିନ କୁଆଡେ ଯିବି ଆଉ ଯାଇପାଇଲିନି।
କେମିତି ଭାଙ୍ଗି ଗଲା ପଡିିଯାଇଥିଲେ ନା କ
ହଁ ମୁଁ ବି ଟିଏ ହେଇ ଯାଇଥିଲା ଗୋଡରେ।
ହଁ ଆଚ୍ଛା ଆଚ୍ଛା ଭଲ ହେଲାଣି ନା ଆ
ଭଲ ପ୍ଲାଷ୍ଟର ଖୋଲା ସରିଛି କିନ୍ତୁ ହେଲା ବଥା କମିିନହି ଖୁଲା କମିନହି। ସେଥିପାଇଁ ଟିକେ ଚାଲି ପାରୁନି ଚ ଗୁଡ ପକେଇ ହଉନି।
ହୁଁ।
ଆଉ।
ଆଉ କଣ କୁହନ୍ତୁ?
ବୋଲେ ଆଉ କଣ ତମକୁ ଶାଢ଼ୀ ଫାଢ଼ୀ ପିନ୍ଧିବା ପାଇଁ ଫଟୋ ଫଟୋ ଉଠେଇବା ପାଇଁ ଭଲ ଲାଗିବ କି ନାହିଁ। ଭଲ ଡ୍ରେସ୍ ପିନ୍ଧିବା ପାଇଁକି
ଶାଢ଼ୀ ତ ସେମିତି ସେ କେବେ ଏମିତି ଇଚ୍ଛା ହେଲେ ପର୍ବପର୍ବାଣିରେ ଟିକେ ପିନ୍ଧିକି ଫଟୋ ଉଠେଇବା ପାଇଁ ଆଉ।
ହଁ ଆମ ଛୁଆ ମାନେ ମଝିରେ ମଝିରେ ଆମ ଛୁଆ ମାନେ ମଝିରେ ମଝିରେ ଶାଢ଼ୀ ଫାଢ଼ ପିନ୍ଧିକି ଫଟୋ ଉଠାଇବା ପାଇଁ ଉଠାନ୍ତି ରିଲସ ବନାନ୍ତି।
ହଁ ସେଇ ଟିକେ ଫଟ ଫଟ ଉଠେଇବା ପାଇଁ ଇଚ୍ଛା ହେଲେ କେତେ ଟିକେ ଶାଢୀ ପିନ୍ଧି କି ଫଟୋ ଫଟ, ଉଠେଇଦବୁ ଆଉ।
ହଁ।
ଆଞା।
ଆରେ
ଆଉ ଆପଣଙ୍କ ଶାଶୁ ଶ୍ୱଶୁର ଅଛନ୍ତି ନା
ନାଇଁ ମୋ ଶାଶୁ ମରିଗଲେଣି। ଶ୍ୱଶୁର ବି ମରିଗଲେଣି ନଣନ୍ଦ ତିନିଟା ବାହା ହେଇକି ତାଙ୍କ ଛୁଆ ପିଲା ବାହାହେଇ ସାରିଲେଣି। ମୋ ଦେଡୁସୁର ମାଷ୍ଟର ଅଛନ୍ତି ମୁଁ ଯାଇଛି ଅଙ୍ଗନବାଡି। ଆଉ ମୋ ପୁତୁରା ଯିଏ ସିଏ ହେଲେ ଇଞ୍ଜିନିୟର ଆଉ ଗୋଟେ ପୁତୁରା ଆମର ଟକ୍ ଟାକ୍ଟର ବୋରିଙ୍ଗ ମେସିନ୍ ଧାନ କଳ ଅଟା କଳ କୁକୁଡା ଫାର୍ମ ଏଇ ସବୁ କଥା ବୁଝାବୁଝି କରନ୍ତି ଆଉ।
ହୁଁ ସବୁ ଏକା ସହିତ ରହୁଛ ନା କଣ?
ହୁଁ ହଁ ଆମର ଦୋକାନ ବଜାରରେ।
ଆଚ୍ଛା।
ଆଉ କଣ କୁହ?
ହଁ ଆଉ ସେମିତି ଚାଲିଛି ଭଲ ଆଉ। ଆଉ ଆପଣ କଣ କୁହନ୍ତି?
ଆଉ କେଉ ଜାଗାକୁ ସବୁ ବୁଲାବୁଲି କରିବାକୁ ଯାଇଥିଲ ଭଲ ଲାଗେ?
ଜାଗା କଣ ବେଶୀ ବାହାରୁକୁ ଯାଇନି କୋଲକାତା ଯାଇ ଟିକେ ବୁଲିବାକୁ। ଆଉ ସେଇ ଆମ ଭୁବନେଶ୍ୱର ଭିତରେ କୁସୁମା ପାର୍କ ଏଇଗୁଡାକ ଆଉ।
ହଁ କୁସୁମା ପାର୍କଟା ବୋଧେ ପାଖ?
ଆଜ୍ଞା କୁଷୁମାପାର୍କ ଯାଜପୁରରେ ନା।
ହଁ ଯାଜପୁର ଆମେ ତ ଜାଣିଛୁ ଯାଜପୁର ତମ ଘର ପାଖରୁ ତମ ଘରଟା କେଉଁ ଜାଗାରେ?
ଆମର କୁଆଖିଆ ମଧୁବନ।
ହଁ ହଁ।
ଓହୋ।
ହୁଁ।
ଅଧଘଣ୍ଟେ ପଇଁଚାଳିଶ ମିନିଟ୍ ଲାଗେ।
ହୁଁ ଆମ ପିଲା ଛୁଆମାନେ ଯାଇଥିଲେ। ହୁଁ ମୁଁ ଯାଇନି ଛୁଆ ମାନେ ଯାଇଥିଲେ ଯାଜପୁର ଯାଇଛି ବିରଜା ପାଖକୁ ଯାଇଛି।